ହ୍ୟାଲୋ।
ହଁ ହଁ କେମିତି ଅଛୁ?
ଭାଇ ନମସ୍କାର।
ନମସ୍କାର ଭଲ ଅଛୁ ତ।
ହଁ।
ହଁ ହଁ ଆରେଏଅ ଯୋଉ ବାରିପଟେ ଯୋଉ ଲଗା ଲଗି କଣ କଲଣି ନା କରିନ ନା କଣ ଟିକେ ଭିଡିଓ କଲ୍ କରିକି କେତେବେଳେ ମତେ ଦେଖେଇବ। କଣ କଣ ଲଗେଇଛ ବାରିପଟେ?
ବାରିପଟେ ଆମର ଭେଣ୍ଡି ଟିକେ ଚାଷ ହେଇଛି ଝୁଲଣ ଏକ ଲାଗିବ ପାଇଁ ଏବେ ହାଣା ହୁଣି ହେଇଛି ବାଇଗଣ ଗଛ ଲଗା ହେଇଛି ବାଇଗଣ ଫଳିଲାଣି।
ଖତ ଫତ ପକୋଉଛ ନା କଣ ପିଡିଆ ପକଉଛ।
ନାଇ ମ ଆମର ସବୁ ଅର୍ଗାନିକ ଜିନିଷ ହଉଛି ଗୋବର ପକା ହଉଛି ଗାଈ ଖତ ପକା ହଉଛି ଇନଆର୍ଗାନିକ କିଛି ପକା ହଉନି।
ହୁଁ, ହୁଁ, ହୁଁ ବାଇଗଣ ପୋକ ଫୋକ ଲାଗୁନି ତ ପୋକଡ଼ା ଫୋକଡା ହଉନାହାନ୍ତି ତ।
ବାଇଗଣ ହଁ ପୋକୋଡା ହଉଛି ଅଳ୍ପ ଆଉ ଗୋଟେ ଗୋଟେ ବାଇଗଣ ପୋକୋଡା ହଉଛି ଆଉ। ସବୁ କାହିଁ ପୋକଡା ହବ ଅଳ୍ପ ହୋଉଛି।
ହୁଁ, ହୁଁ, ହୁଁ ଆରେ ଯୋଉ ଗାଡି ଟା କିଣିଥିଲ ସେ ଯୋଉ ଟ୍ରାର ଟ୍ରାକ୍ଟର ଟାଏ ଯୋଉଁ କିଣିଥିଲ।
ହୁଁ।
ସେ ଟ୍ରାକ୍ଟର ଠିକ ଠାକ ଚାଲିଚି ନା ଚାଲିନି?
ନା ମୁଁ ଠିକ୍ ଠାକ୍ ଚାଲିଛି ସର୍ଭିସ ଟିକେ କରିବାକୁ ପଡୁଛି ଆଉ।
ଓହୋ ଚାଷ ବାସ ଏଥର ଲଗେଇବ ତାଲେ ଆଉ ନା
ନାଇମ ଚାଷ ହବ ବର୍ଷା ତ ଏବେ ହେଇଛି। ବର୍ଷା ହେଇଚି ଯୋଉ ବିଲ ଟିକେ କାଦୁଅ ଅଛି ଖରା ବାଜିିକି ପାଗିଲା ଠୁ ଯାଇକି ଚାଷ ହବ ଆଉ। ଆମର ଚାଷ ହବ ଲୋକଙ୍କର ବି ଚାଷ ହବ ଦି ପଇସା ଇନକମ ହବ।
ହୁଁ ଠିକ୍ ଠିକ୍ ଭଲ ଭଲ ଆଉ ମି ଏଥର ପୋଖରୀରେ କମ ମାଛ ଧରାହେଲା ନା ନାହିଁ।
ମାଛ ଛାଡା ହେଇଥିଲା ଚାରି ପାଞ୍ଚ ପକେଟ ଯୋଉ ସେଇଥିରୁ କୋଡିଏ କିଲୋ ହବ ଧରି ଧରିଥିଲୁ ଆଉ ଅନ୍ୟ ଲୋକ ଖାଇ ଦେଇଥିଲେ ତ ଆଉ। ବେଶୀ ବଢିଲେନି ବା ବାହାର ଜାଗା ତ ଜଗା ରଖା ନାହିଁ।
ଏବେ ମାଛ ମାଛ ମାଛ କେବଳ ମାଛ କେବେ ଧରିଲ କାଇଁ ମତେ ତ କହିିନ।
ହଁ ସିଏ ତରବରରେ ସବୁ ଧରା ହେଇଗଲା ତ ଆଉ କହିବାକୁ ସମୟ ହେଇନି ଆଉ।
କେତେହବ ମାଛ ବାହାରିଲେ।
ଏଇ କୋଡିଏ ପଚିଶ କିଲୋ ଭିତରେ।
ତାହେଲେ ଯାଆଁଳ ଯେତିକି ଛାଡିଥିଲ ସେତିକି କିଛି ଲାଭ ହେଲାନି ଆଁ।
ନାଇଁ ମ ଲାଭ କଣ ହେଲା।
ଯେ କଣ କଲେ ଏଇଟା ଠିକ୍ ହବ ସେ ଯୋଉ ତୁଠ ପାଖରେ କଣ ସିସିଟିଭି କ୍ୟାମେରା ଲଗେଇବ ନା କଣ।
ନାଇଁମ ଏ ବାହାର ଜାଗା କଣ ଲଗେଇବ ଆଉ। ଆଉ ଏଣିକି ଆଉ ଚାଷ କରିବୁ କି ନାହିଁ ବୋଲି ସେମିତି କିଛି ଠିକ୍ ହେଇପାରୁନି ମାଛ।
ନହେଲେ ଅଳ୍ପ ଯୋଡେ ପକେଇବ କଣ କରିବ ଯଦି ଖାଇବେ ତାହେଲେ ଗାଁରେ ଚୋରି କରି ଖାଉଛନ୍ତି ନାଁ।
ହଁ ନିଜେ ଖାଇବା ପାଇଁ ଯାହା ଅଳ୍ପ ପଡିବ ଆଉ।
ଚୋରି କରି ଖାଇ ଦୋଉଚୁ ନାଁ।
ହଁ।
ଓହୋ ଆଉ ତମ ସୁୁଠୁ ଭଲ ଅଛି ଇଏ ଭଲ କୁକୁର ଭଲ ଅଛି।
ହଁ କୁକୁର ଭଲ ଅଛି ଖାଉନି ପିଉନି ଏବେ ଟିକେ ଆଉ ମାଡ ହେଇଯାଇଚି ତ ତାକୁ।
ଅ
ଟିରେ ଆ ତ ଆପଣ କଣ କରୁଚନ୍ତି?
ମୁଁ ଏଠି ବିଶିଥିଲି ଟିକେ ଆଉ ତୋ କଥା ମନେ ପଇଲା ତ ଟିକେ ଫୋନ୍ କରିଦବା ଭାବିଲି ସାନ ଭାଇକୁ ଆଉ।
ହଉ ଖରା ତ ସେପଟେ ବେଶୀ ହୋଉନଥିବ?
ନାଇଁ ଖରା ଏପଟେ ପ୍ରାୟେ ହୋଉନି ମୋ ମଝିରେ ମଝିରେ ଟିକେ ବର୍ଷା ବି ହେଇଯାଉଚି।
ଆମ ଏପଟେ ତ ବର୍ଷା ହେଇନଥିଲା ଏବେ କାଲି ପର ଦିନ ଦି ଦିନ ଟିକେ ଟିକେ ମେଘୁଆ ହେଇକି ବର୍ଷା ହେଲା। ଟିକେ ଥଣ୍ଡା ଲାଗୁଚି ଚାଷ ବାସ ବି ଲାଗିବ।
ଆଉ ସୁଟୁ ତମ ସାନ ଭାଇଟା କଣ ପଢିଲା ତାର ବା ପ୍ଲସ ଟୁ ପାସ୍ ହେଇଥିଲା ଏ ବର୍ଷ?
ସାନ ଭାଇ ପ୍ଲସ୍ ଟୁ କାଇଁମ।
ଯୋଉ ପ୍ଲସ ଟୁ ପାସ୍ ହେଇଥିଲା ବଡବାବା ପୁଅ ସେ କଣ ପଢିଲା ସାଇରେ ଯୋଉ ଗ୍ରାଜୁଏସନ କରିବା ନାଁ ଏ ସିଟି ଫିଟି କଣ କରିବ।
ନାଁ ମ ଗ୍ରାଜୁଏସନ ନୁହଁ ସେ ଆଉ ପଢିବନି ବୋଲି କଣ କହୁଚି।
କାହିଁକି?
ଏ ପଇସା ପତ୍ର ଅସୁବିଧା ଆଉ।
ତୋ ବଡ ବାପା କିଛି କରୁନାହାଁନ୍ତି କି?
ନାଁ କୁ କଣ କରିବେ?
ହଉ ଲଖିଦିଅ ନାଁ ଟା ଲେଖେଇଦିଅ। ନାଁ ଟା ଲେଖେ ଖେଇଦିଅ ହୁଁ, ସ୍କଲାରସିପ୍ ଫଲରସି ମିଳିବ। ଆଉ ଗର୍ମେଣ୍ଟ ତରଫରୁ ସ୍କଲାରସିପ୍ ଫଲାରସିପ୍ ସବୁ ମିଳୁଚି।
ହଁ।
ପାଠ କେମିତି ପଢୁଥିଲା ଭଲ ପଢୁ
ହଁ ସେମିତି ଆଉ ଷ୍ଟାଣ୍ଡାର୍ଡ ଆଉ।
ଓହୋ। ଆଉ ତୋ ସାଙ୍ଗମାନେ ସବୁ ଯୋଉ ଗାଁରେ ରହିଛନ୍ତି ସବୁ କଣ କାମ ଫାମ କରୁଛନ୍ତି। ସେ ଗୋଟେ ଜବ୍ କରୁଛି ନିଜ ଆଉ ଏଇ ଯୋଉ ଫାଇବଡ ଫାଇବଡ ଲଗଉଚି ଯୋଉ ୱାଇଫାଇ ଆଉ କିଏ କଣ ସବୁ କାମ ଫାମ କରୁଛନ୍ତି ନା ନାଇଁ?
ନା ସିଏ ନିଜେ ନିଜେ କରୁଛି ଆଉ। ଦେଇଦେଲାଣି କେତେ ପଚାଶ ପରେ ହବ ତାର କଷ୍ଟମର୍ ହେଇଗଲେଣି ମାସକୁ କୋଡିଏ ପଚିଶ ହଜାର ପାଖାପାଖି ପାଉଥିବ।
ସର୍ଭିସ୍ କର ସର୍ଭିସ୍ କରୁଥିବ ଏଇ ପଇସା ପାଉଚି ତା ବାଦେ ହା
ହଁ ରି- ରିଚାର୍ଜ ଖର୍ଚ୍ଚ ରୁ ତାର ଫିପ୍ଟି ପରସେଣ୍ଟ ପାଖାପାଖି ମିଳିଯାଉଚି। ମାସିକିଆଟା ତାର ରେଟ୍ ରହୁଛି ଚାରିଶହ ଏକସ୍ତରୀ ସେଇଥିରୁ ତାର ଫିପ୍ଟି ପରସେଣ୍ଟ ରହୁଚି ଆଉ।
ଓହୋ, ମାନେ ସେଇ ଯୋଉ ଲାଗିଛି ସେ ଯୋଉ ମାନ ରିଚାର୍ଜ କରୁଛନ୍ତି ସେଇଥିରୁ ବି ପଇସା ପାଉଚୁ?
ହଁ ରିଚାର୍ଜ କଲେ ତାର ସେଇଟା ପଇସା ନା। ଥରେ ଫାଷ୍ଟ ଟାଇମ୍ ଇନଷ୍ଟଲେସନ ପାଇଁ ସେ କେତେ କଣ ନଉଚି। ତାପରେ ପ୍ରତି ମାସରେ ଯୋଉ ରିଚାର୍ଜ ହଉଚି ସେଇଥିରୁ ସେ ପସେଣ୍ଟ ପାଉଚି। ଆଉ ନହେଲେ କୋଉଠୁ ପଇସା ପାଇବ?
ଓ ହୋ ହୋ।
ଏମିତି ଚାଲିଛି ତାର ଆଉ ତାପରେ ତାର ଏକା ଛିଡା ଛିଡି ହଉଛି ସେଇଥିରେ ପୁଣି ଖର୍ଚ୍ଚ ହଉଛି ତାର।
ଓ ସେଇଟା ସିଏ କରୁଚି ନା?
ହଁ ନିଜେ ହାତରୁ କରୁଚି ସେଇଟା ଆଉ।
ହଁ ହଁ ଠିକ କଥା। ହୁଁ। ଆଉ ତୋମ ବଳଦ ଦିଟା ଆସି ନା ତ ବିକି ଦେଲ କି ନା?
ନା ମୁଁ ତ ସେଇଟା ଆମର ଯୋଉ ଏଇଠିକି ଗାଁ ଭିତରୁ ଆସିନଥିଲୁ।
ହଁ, ହଁ।
ତା ପୂର୍ବରୁ ତ ଆମର ଘର ବୁଡି ହେଇଯାଇଥିଲା।
ଆରେ ହଁ, ହଁ, ହଁ ତୋମର ଘର ବୁଡିିଥିଲା ହଁ, ହଁ, ହଁ।
ତ ସେଇ ଘର ବୁଡି ପରେ ବଳଦ ଆଉ ରଖିବାକୁ ଜାଗା ହେଲାନି ତ ବାପା ବିକିଦେଲେ ଆଉ।
ଯେତେବେଳେ ଚାଷବାସ ଯତେଳେ ଟ୍ରାକ୍ଟର୍ ତୋମର କରୁଚ ଆଁ ଟ୍ରାକ୍ କେମତି ଟ୍ରାକ୍ଟର କରିଥୁବ।
ହଁ।
ଭଲ।
ବଳଦ ଟା ଭଲ ନା ଆଉ ଚାଷ ବାସ ପାଇଁ।
ଆଉ ବଳଦ ର ଯୋଉ ମଇଅ ଯ- ମଇ ଯେମିତି ଦବ ଆଉ ଟ୍ରାକ୍ଟର୍ ଫାକ୍ଟର କଣ ଦେଇ ପାରିବ?
ନା ଆଉ ଟ୍ରାକ୍ଟର୍ ରେ ସିଏ ହବ ଯେ ଉଁ, ଜଲଦି ହବ ସିନା କିନ୍ତୁ କାମ ଭଲ ହବନି ସାହାଯ୍ୟ ହବନି।
ହଁ। ଏଥର ବିଲ କ- କାହାର ଅଧିକ ଧରିଲ ନା? ଟିକିଏ ବାଛିବି ଯାଇକି ତୋମର।
ନାଇଁ ମୋ ସେତିକି ଆଉ ଅଧିକା କରିବା ପାଇଁ ବାପା କରିପାରିବେ କି? ଦେହ ପାହା କୁ ଦେ କିଏ ଯେତିକି କରିଆ କଥା କରିବେ ଆଉ ନିଜ ବିଲ ଯେତିକି ଅଛି ସେତିକି କରୁଚନ୍ତି।
ଓହୋ ତମ ପୂର୍ବ କେତେ କଣ ହେଇଥିଲା କେତେ ବର୍ଷ ଧାନ ହେଇଥିଲା?
ଧାନ ଆମର ଆସନ୍ତା ବର୍ଷ ଏଇ ଆସିଥିଲା କେତେ କୋଡିଏ ତେଇଶି କୁଇଣ୍ଟାଲ ହେଇଥିଲା ଏଇ ବର୍ଷ ଆଉ ଚାରି ପାଞ୍ଚ କୁଇଣ୍ଟାଲ ଅଧିକା ହେଇଥିଲା ଆଉ। ଏତେ ସବୁ ମଣ୍ଡିରେ ନେଇକି ଆମେ ଦବାକୁ ପଡୁଚି।
ମଣ୍ଡିରେ ଧାନ ଉଠଉଛନ୍ତି ତ ଠିକ୍ ଠାକ୍ ରେ?
ହଁ ସେମିତି ଏଇ ପାଖରେ ଏ ବର୍ଷ ଉଠେଇଲେନି ଯେ ଆମେ ନେଇକି ଗଲୁ ପୁରା ତାର ଗୋଦାମ କୁ ଶରଣ କୁଳ।
ଗୁଡାଏ ଖର୍ଚ୍ଚ ପଡିଯାଇଥିବ?
ହଁ ଗାଡି ଖର୍ଚ୍ଚ ପଡିଲା ଲେବର ଖର୍ଚ୍ଚ ପଡିଲା।
ଆଉ କଣ କରିବୁ ଅଧିକା ଦିନି ଧାନ ଘରେ ରଖିଲେ ବି ସେ ଖରାପ।
ମଣ୍ଡି ଟା ଟିକେ ସୁବିଧାାରେ କଲେ ଲୋକମାନଙ୍କୁ ନବା ଆଣିଆ ଠିକ୍ ହୁଅନ୍ତା ଭଲ ସିଆଡେ ତ ଆଇଡେ ଗଲେ ଆଉ କନ୍?
ଘର ପାଖରେ ବାହା ହଉନି ସେ ଦିନଟି ହେଲା ବେଳକୁ ଲୋକ ସଂଖ୍ୟା ଅଧିକା। ତ ଧାନ ବି ଅଧିକା ନେଇ ପାରୁନାହାନ୍ତି ତ ବାଧ୍ୟ ହେଇକି ଲୋକ ଗୋଦାମକୁ ନେଇକି ଯାଉଚନ୍ତି।
ସେତେବେଳେ ଏଇ ବର୍ଷ ପାର୍ କରିଗଲା। ଇଏ ବାହାରିଥିଲା ପାଞ୍ଚ କୁଇଣ୍ଟାଲ ଅଧିକ ବାହାରିଥିଲା।
ହ।
ହୁଁ
ଆଉ ଏଇ ବର୍ଷ ତ କଣ ନିନ୍ୟୁଜରେ ଦେଖଉଚି ମରୁଡି ଅଛି ଆଉ କୋଉ ଧାନ ହେଲା ଭଳିଆ କାଇଁ ଲାଗୁନି।
ଓହ ହ ନା ମ କିଛି ନ ହଉଚି ଏତେ କଣ ହବ ଦେଖାଯାଉ। କଟ କଣ
ଆଉ ସେମିତି ହ ସେମିତି ଯାହା ହବ ଆଉ।
ଆଉ ସେପଟେ ପାଣି ଫାଣି ସୁବିଧା ଭଲ ହଉଚି ନା କଣ କେମିତି ପାଣି ଚ ପାଣି ମାଡ କରୁଚନ୍ତି। ଯୋଉ ମଟ୍ ମଟର ମଡଉଚ?
ହଁ ସେଇଠି କିନା ଯେତେବେଳେ ପୋଖରୀ ଅଛି ଆମର ଦି ଦି ପଟେ ବିଲ ଅଛି ନା ଗାଁ ପଟେ ସେପଟେ ମୁଣ୍ଡିଆ ସାଇଟି ରେ ଆଉ ଘର ଅଧିକ ବିଲ। ତ ସେଇନା ପୋଖରୀ ହେଇଚି ଯେ ଯେତେତେଳେ ଶୁଖା ଶୁଖି ହଉଚି ବିଲ ତ ପୋଖରୀରୁ ମଟର ଲଗେଇକି ପାଣି ପକାହଉଚି। ପାଣି ସୁବିଧା ହେଇଯାଇଚି ସେପଟ। ଏଇପଟେ ବି ଗାଁର ପୋଖରୀ ଅଛି କୂଅ ଅଛି ମଟର ବୁ ମଟ୍ ମଟର ଲଗେଇକି ପକେଇବାକୁ ପଡୁଛି ଏଲାବଣ୍ଡ କିଛି ନାହିଁ ବୋରଲ୍ ଏରା କିଛି ହେଇନି।
ହୁଁ ଉଁ।
ଆଉ ସେଇଟା ଗୋଟେ ଅସୁବିଧା ହଉଚି ଆଉ ଭାବୁଚୁ ଏଥର ବୋର୍ ଏଲେ କରିବୁ ବୋଲି।
ଗ୍ରମେଣ୍ଟ ସ୍କିମ୍ ରେ।
କୁଆଡୁ କୁଆଡୁ ହେଲେ କରିଦେ ସବ୍ସିଡି ଫବ୍ସିଡି ମିଳୁଚି ବୋରୱୈଲ ଗୋଟେ କରିଦବ। ଭଲ ହବ ସୁବିଧା ହବ ହେଲେ ତମକୁ।
ଆମର ସୁବିଧା ହେବ ଲୋକମାନେ ବି କିଛି ଉପକାର ପାଇବେ।
ହୁଁ। ଆଉ ଏଥର ଜନ୍ହି ଭେଣ୍ଡି ଟିକେ କି କଣ ଲଗଉଚ ତାକୁୁ ଟିକେ ଦବୁ ମତେରେ ପଠେଇବୁ ମୋ ପାଆକୁ।
ହଁ ହଁ ଜହ୍ନି ଭେଣ୍ଡି ଆସିଲେ ନବ ଆଉ।
ତୁ ଏଇ ଜାଗା ଉପରୁ ପଠେଇଦେଲେ ମୁଁ ବସ୍ ଷ୍ଟାଣ୍ଡ ଦେଇଥିରି ପଳେଇ ଆସିବି ଆଉ।
ହ ହଉ।
ଏସବୁ ସେମିତି କରୁ
ଏବେତ ମଞ୍ଜି ଏକା ଲା ରଜ ଠିକି ଲାଗିବ ତାପରେ ହେଲାଠୁ ଦବୁ ଆଉ।
ହଁ ହଁ ହଉ। ଅଁ ଭେଣ୍ଡି ଟିକେ ଦବୁ ବାରି ଭେଣ୍ଡି ଟିକେ ବାଇଗଣ ଟିକେ ଖାଇବା କୋଉ ଖାଇବାକୁ ମିଳୁଚିଯେ ଅପୂର୍ବ ଜିନିଷ।
ହଁ ବାହାରୁ ଯୋଉରା ଖାଲି ପେଷ୍ଟିସାଇଡ ପଡ଼ୁଚି ଆଉ କଣ।
ଆଡ଼େ ପିଷ୍ଟି ସାର ଦିଟା ପଡ଼ିକି ଟାକୁ ଖାଇବାକୁ ଭଲ ଲାଗୁଚି।
ଖାଲି ଖାଆନ୍ତି ବୋଲି ଖାଇବା କଥା ଭୋକ ପାଇଁ।
ହୁଁ ହୁଁ ହୁ।
ସବୁଥିରେ ଆଜିିକାଲି ସବୁଥିରେ କିଛିନା କିଛି ମିଶୁଛି।
ଆଉ ତାହେଲେ ବଳଦ ରଖିଲ କହିଲଣି ଆଉ ଗାଈ ଫାଇବି ରଖିନନା?
ନା ମୋ ଗାଈ ଆମର ରଖିନୁ ଆମ ପଡ଼ିଶା ଘର ଜଣେ ଅଜା ହେବେ ତାଙ୍କର ରଖିଚନ୍ତି ତିନିଟାତ
କ୍ଷୀର ସେଠି ଦବାକୁ ଯାଉ।
ହଁ ସିଏ ଜର୍ସି ଗାଈ ତିନିଟା ରଖିଛନ୍ତି ତାଙ୍କଠୁ ବେଳେ ବେଳେ ଆମେ ଖତ କ୍ଷୀର ଆଣୁଚୁ।
ଅଁ ହଉ ହଉ ଆଉ କଣ କରିବା ଆଉ ଗାଈ ଫାଇ ରଖିଲେବି ଆଜିକାଲି ଆଉ କାମ ଗାଈ ଫାଇବି କାମ କରିହଉନି। ଷଣ୍ଢ ରହିଲେ ଭଲ? ଆଉ ଭାଇତୁ ସ୍କୁଲ ଯାଇଚିନା କଣ ଆଜି କଣ କାମ ଅଛି?
ନାଇଁ ମୋ ଆଜି ରଜତ ଛୁଟି ଥିଲା ଆଉ ସ୍କୁଲ୍ କଁ ଯିବ।
ଓହୋ ହୋ ଆଚ୍ଛା।
କୁଆଡ଼େ ଯାଇନି ଏଠି ଘରେ ଆମେ ଚାଲିଚି ଆମର ଛତୁଆ ରଜ ପାଇଁ।
ଓହୋ ହୋ ଭଲ।
ଯାଇଥିଲେ ନୟାଗଡ଼ତ ସେଇଆଡ଼ୁ ଆସିଲା ବେଳକୁ ଛତୁ ଧରିକି ପଳେଇଆସିଲେ ଆଉ ଗୋଳାଗୋଳି କରୁଚୁ ପ୍ରଳପାଇଁ ଆଉ ସକାଳ ପାଇଁତ ଖାଅଖୁଉ ସାରିଲାଣି
ଆଚ୍ଛା ଆଚ୍ଛା କୋଉ ଛତୁ ଭାଙ୍ଗିଡ଼ି ଛତୁନା ଏଇ ବଟନ୍ ଛତୁନା ଏଇ ଛତୁ?
ନା ବଟନ୍ ଛତୁ ଆଣିଛନ୍ତି।
ଓହୋ ଆଚ୍ଛା ଆଚ୍ଛା।
ପାଳ ଛତୁ ଆଉ ସେତେ କଉ ମିଳୁଚି।
ହୁଁ। ହଁ ହଉ ଆଉତୁ କଣ କରୁଚୁ କରେ ମୁଁ ଯାଉଚି ଯିବି ମୋରକାମ ଅଛିରେ? ଆ ମତେ ଟିକେ ଭେଣ୍ଡି ଭେଣ୍ଡି କଣ ପଠେଇବୁ ମୋପାଇଁ ଭେଣ୍ଡି ବାଇଗଣ?
ହଁ ହଉ ହଉ।
ହୁ ରହିଲି।
ହଁ।